ବନ୍ଧୁ ନମସ୍କାର, ଜୟ ଶ୍ରୀରାମ ଭାଇ।
ନମସ୍କାର। ଆଉ କୋଉଠି?
ଆଉ ଭଲ ଅଛନ୍ତି? ଅଛି ଆଜ୍ଞା ଆମ ପଡ଼ିଆଟେ ଟିକେ ଆସିଛି ଭଲ ଲାଗୁନାହିଁ। ସନ୍ଧ୍ୟାବେଳେ ଟାଇମ୍ ଟି କଣ କଣ ଖାଇଛନ୍ତି ସନ୍ଧ୍ୟା ବେଳେ?
ଆଜ୍ଞା ନା କିଛି ଖିଆ ହେଇନି ଆଉ ଟିକେ ମାର୍କେଟ ଫାର୍କେଟ ବେ ଯାଇକି ଖିଆ ପିଆ କରିବା ଆଉ ଆପଣ
ଆମର ଆଜ୍ଞା ନାଇଁ ଏଇ ସନ୍ଧ୍ୟାବେଳେ ଟିକେ ଲସି ଟିକେ ପି ଦେଇକି ପଳେଇ ଆଇଲୁ ବୁଝିଲେ ନା
ଆଜ୍ଞା ଆପଣ ମାର୍କେଟ ଯାଇଥିଲେ ବୋଧେ?
ଆଉ ହଁ ଆମ ଇଆଡ଼େ ଆମ ଛକକୁ ଯାଇଥିଲୁ ଆଜ୍ଞା ଆଜ୍ଞା
ଆଜ୍ଞା ଆଜ୍ଞା ଆଜ୍ଞା କଣ ଲସି କଣ କେମିତି କଣ କେମିତି ଲସି ଟା କରୁଛନ୍ତି ଟିକେ କହୁନାହାନ୍ତି
ନା ଆମ ଭାଇ ଏଠି ପୁରା ଫେମସ ଲସି ବୁଝିଲ ନା ମାନେ ବହୁତ୍ ପରିଚାଳିତ ଲସି ଆମର ଏଠିକାରେ ଆମ ଲସି ବହୁତ ଆଡେ ପରିଚାଳିତ ଆମର ଏଠି ଫାଷ୍ଟ ରସିକୁୁ ଅଧିକ ପରିମାଣରେ ଆଜ୍ଞା ପୁରା ନାଁ ହେଇଯାଇଛି। ଆଜ୍ଞା ଆମର ରାବିଡି ବହୁତ ମାତ୍ରାରେ ଦିଆ ହଉଛି ଆମର ସେଥିପାଇଁ ମାନେ ଆଉ କୋଉଠି ଆପଣ ପାଇବେନି ସେ ତିକି ରାବିଡି ଯେତିକି ଆମ ଆମ ଇଏରେ ପାଇବେ ବୁଝିଲେ ନା ଆମ ସ
ଆଉ ଚେରି ଚେରି ପକଉଛନ୍ତି ନା ନା ଚେରି ପକଉନାହାନ୍ତି ତ ସେ
ହଁ ଚେରି ଚେରି ଚେରି ବି ଆପଣ ଯେତିକି କହିପାରିବେ ସେ ଆପଣ ଯଦି ଡିମାଣ୍ଡ କରିବେ କି ଅଧିକ ଟିକେ ପକାନ୍ତୁ ବୁଝିଲେ ନା ତ ସେ ଅଧିକ ମଧ୍ୟ ଆଉ ଆପଣଙ୍କୁ ଦେବେ। ମୁଁ ବନ୍ଧୁ ଆପଣଙ୍କୁ ଗୋଟେ ଉପଦେଶ ପଚାରିବାକୁ ଚାହୁଁଛି।
ଆଜ୍ଞା ପଚାରନ୍ତୁ ପଚାରନ୍ତୁ ନିଶ୍ଚିନ୍ତ ପଚାରନ୍ତୁ।
ମୁଁ କହିଲି ବନ୍ଧୁ ଯୋଉ ଦୁଇ ଚକିଆ ଯାନ ବୁଝିପାରିଲେ।
ଆଜ୍ଞା ଆଜ୍ଞା ଆଜ୍ଞା ଦୁଇ ଚକିଆ ଯାନ ଆଜ୍ଞା।
ଦୁଇଚକିଆ ଯାନ ଆପଣଙ୍କ ପାଖରେ କୋଉ କେଉଁ ଯାନଟି ଅଛି ଟିକେ ଜଣାଇଲେ।
ଆମ ପାଖରେ
ଆଜ୍ଞା।
ଆମ ପାଖରେ ଅଛି ପଲସର ଜାଣିଛନ୍ତି ପଲସର କମ୍ପାନୀ।
ଆଜ୍ଞା ଆଜ୍ଞା।
ହଁ ହଁ ସେଇ କମ୍ପାନୀର ଗାଡ଼ିଟିଏ ଅଛି ଆଉ ଆପଣଙ୍କ ପାଖରେ କୋଉ କମ୍ପାନୀ ଅଛି।
ନାଇଁ ଆଜ୍ଞା ଆମ ପାଖରେ ଗାଡିନାହିଁ ମୁଁ ଆଗକୁ ଘରେ ଜଣାଉଛି ଯେ ମୁଁ କି ଗୋଟେ ଗାଡି ଗୋଟେ ଆଣିବି ବୋଲି ନୂଆ ଗାଡି ସେଠି ଉପଦେଶ ଚାହୁଁଛି କେଉ ଗାଡି ଆଣିଲେ ଭଲ ହେବ କହିଲେ।
ଆପଣ ଆଣନ୍ତୁ ଗୋଟେ କଥା ମାନନ୍ତୁ ଆପଣ ହଣ୍ଡା ଗାଡି ଆଣନ୍ତୁ ଜାଣିଲେ ନା।
ବନ୍ଧୁ ଆପଣଙ୍କ ଶବ୍ଦ ଆସୁନାହିଁ।
ହଁ ଆଜ୍ଞା ସୁୁଭିଲା।
ଆଜ୍ଞା।
ହଁ ମୁଁ କହିଲି ହଣ୍ଡା ଗାଡି ଆଣନ୍ତୁ ଜାଣିଲେ ନା।
ଆଜ୍ଞା।
ଆପଣଙ୍କୁ ମାନେ ବହୁତ ତେଲ ବି ଦେଖେଇବ ସେ ଗାଡି। ଅଳ୍ପ ତେଲ ପକେଇବେ ଆପଣ ଶହେ କିଲୋ ମିଟର କି ଅଶି କିଲୋମିଟର ଗାଡ଼ି ଯିବ।
ବନ୍ଧୁ ସେ ଗାଡିଟି କଲେଜରେ
ଆଜ୍ଞା ନାଇଁ ନାଇଁ ସେ ଗାଡି ସବୁ ଜାଗାରେ ବି ନେଇ ପାରିବେ ଜାଣିଲେ ନା।
ଆଜ୍ଞା।
ସବୁ ଜାଗାକୁ ନେଇପାରିବେ ଗାଡି ଭଲ ଅଛି ଗାଡି ଷ୍ଟାଇଲିସ୍ ଅଛି। ଦେଖିବାକୁ ବି ଭଲ ସୁନ୍ଦର ଅଛି ମଜବୁତ ଅଛି ମାନେ ଦୂରବାଟ ବି ଆପଣ ଯାଇ ପାଖ ବାଟ ଯାଇପାରିବେ ବନ୍ଧୁବାନ୍ଧବ ଘର। କଲେଜ ସାଙ୍ଗସାଥି ଆପଣ ଯୁଆଡେ ଚାହିଁବେ ଯାଇପାରିବେ ଗାଡ଼ି ନେଇକି ହୁଁ। ଦେଖିବାକୁ ବି ଗାଡ଼ି ଭଲ ସୁନ୍ଦର ଅଛି ଆଜ୍ଞା। ହୁଁ ସେଇ ଗାଡ଼ିଟାକୁ ନେଇ ଆସନ୍ତୁ ଆପଣ ଆଜ୍ଞା, ପଚାରନ୍ତୁ।
ଆପଣଙ୍କ ଗ୍ରାମରେ ସେପରି ଗାଡ଼ି କାହା ପାଖରେ ଅଛି କି?
ହଁ ଅଛି ନା ଅଛି ଏବେ ଏବେ ମୋ ବଡ ଭାଇ ଗୋଟେ ସେଇ ଗାଡି ଆଣିଛନ୍ତି।
ଆଜ୍ଞା।
ଆଜ୍ଞା ଭଲ ବି ସେ ଗାଡ଼ି ପଡ଼ୁଛି ଭଲ ବି ମେଣ୍ଟେନାନ୍ସ ବି ଗାଡ଼ିର ବହୁତ କମ୍। ମାନେ ବହୁତ ଖର୍ଚ୍ଚ ବି କମ କରିବାକୁ ପଡିବ ଆପଣଙ୍କୁ ଗାଡିରେ।
ଆଜ୍ଞା ଆଜ୍ଞା।
ଜାଣିଲେ ନା ହଁ।
ଆଜ୍ଞା ଆଉ ବନ୍ଧୁ ଆପଣ ଧନ୍ୟବାଦ ବନ୍ଧୁ ଆପଣଙ୍କ ଉପଦେଶ ପାଇଁ ମୁଁ ମଧ୍ୟ ସେଇ ଗାଡି ଆଣିବାକୁ ଘରେ ଜଣାଇବି। ମୁଁ ଆପଣଙ୍କୁ ବନ୍ଧୁ ପଚାରୁଚି ଏବେ ବର୍ତ୍ତମାନ ଆପଣଙ୍କର ସେପଟେ ପାଗ କେମିତି ଚାଲିଚି?
ପାଗ ଆର ଆଉ ଏଠି ବର୍ଷା ଫର୍ଷା ଭୋରୁ ଉଠେଇିବର୍ଷା ହେଲା କି। ବର୍ଷା ହେବାର ସମ୍ଭାବନା ଅଛି। ବର୍ଷା ବି ହେଇପାରେ କହି ହଉନି ବର୍ଷା ଟା କେତେବେଳେ ହବ କଣ ହବ ବର୍ଷା କଥା କଣ କହିହେବ କି କେତେବେଳେ ବର୍ଷାଟା ବି ହୋଇଇପାରେ। ଆଜ୍ଞା ଆଜ୍ଞା ବର୍ଷା କଥା ଟା ଆଉ ଆପଣ ଜାଣିଥିବେ। ହୁଁ ହୁଁ ବାତ୍ୟା ବା ତ୍ୟା ଆପଣ ଜାଣିଚନ୍ତି ବାତ୍ୟା ଥରେ ଆସିଥିଲା ଆମର ଫନି ବାତ୍ୟା ଆସିଥିଲା।
ଆଜ୍ଞା ଆଜ୍ଞା ବନ୍ଧୁ।
ଆଜ୍ଞା ଆପଣ ସେତେବେଳେ କୋଉଠି ଥିଲେ?
ଆଜ୍ଞା ସେତେବେଳେ ମୁଁ ଆପଣ ଆମ ଗ୍ରାମରେ ଥିଲି ବୁଝିଲେ। ଆମେ ବୋଧେ ଯେଉ ଆମ ଗ୍ରାମ ଆମ ଗ୍ରାମରେ ଜି ଆମ ଗ୍ରାମରେ ମଧ୍ୟ ଯେଉଁ ଲୋକଙ୍କର କ୍ଷତିଗ୍ରସ୍ତ ହେଇଥିଲା ଘର ଫସ
ହୁଁ।
ଭଲ କି ଆଶ୍ୱସନା ଦଉଥିଲୁ କି ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ସବୁ ଠିକ ହେଇଯିବ କାରଣ ଜଣଙ୍କୁ ଆଶ୍ଵସନ ଦେଲେ ହିଁ ସେ ମଣିଷଟି ପୁଣି ଥର ଉଠିକି ଠିଆ ହେଇପାରିବ।
ହଁ ହଁ ହଁ ହଁ ସେ ଅବଶୀ ଲେଟେ ଠିକ ଠିକ କଥା ଠିକ କଥା ହଁ ହଁ ଠିକ କଥା ମାନେ ଯେମତି ମନବଳରେ ନ ଭାଙ୍ଗିବା ଦରକାର
ଆଜ୍ଞା ବାସ ମୁଁ ହୁଅତ୍ ଆପଣ ତ ଜାଣିଚନ୍ତି ଆପଣ ତ ଜାଣିଛନ୍ତି ମଣିଷ ଜୀବନ ବ୍ୟବସାୟରେ କ୍ଷତି ଲାଭ ଲାଗି ରହେ।
ହଁ ହଁ ସେଇଟା ତ ମଣିଷ ଜୀବନ ଅଛି ମାନେ ଲାଭ ଲସ୍ତ ଅଛିନା।
ଆଜ୍ଞା ଆଜ୍ଞା ଯଦି ଆପଣ ଜଣଙ୍କୁ ମନୋବଳ ଦେଇପାରିବେ ତାହେଲେ ସିଏ ମଧ୍ୟ ଆଶା ଛାଡ଼ିବ ନାହିଁ। ଆପଣମ ବନ୍ଧୁ ଆପଣ ଜାଣିଛନ୍ତି ଏବେ ଯଉ ଆଜ୍ଞା ଆଜ୍ଞା।
ଆଜ୍ଞା କହୁନାଆନ୍ତି।
ବନ୍ଧୁ କୁହନ୍ତୁ କଣ କହୁଚନ୍ତି ଆଜ୍ଞା।
ମୁଁ କହିଲି କହୁନାହାନ୍ତି ମୁଁ କହିଲି ଯଦି ଶୁଣନ୍ତୁ ମୋ କହିବା କଥା ଯଦି ଗୋଟେ ମଣିଷ ବିପଦରେ ପଢ଼ିଚି।
ଆଜ୍ଞା।
ମାନେ ଅବଶ୍ୟ ଅ ଥରେ ଆପଣ ସାହାଯ୍ୟ ନ କରିପାରନ୍ତି କିନ୍ତୁ ଯଦି ଯାଇକି ତା ପାଖରେ ଯଦି ଛିଡା ହେଇଯାଉଚନ୍ତି ନା ସେଇଟା ବି ତା ପାଇଁ କେତେ ଉପକାରକ।
ଆଜ୍ଞା ଏଇଟା ବହୁତ ବଡ କଥା ଆପଣ କହିଲେ ଆପଣ ଭଲ କଥା ମଧ୍ୟ ଏଇଟା କହିଚନ୍ତି। ବନ୍ଧୁ ତ ଆପଣ ଜାଣିଚନ୍ତି ଆଗକୁ ଆଗକୁ ଏକ ବଡ ବାତ୍ୟା ଆଶଙ୍କା ଅଛି। ଜାଣିଚନ୍ତି ନା ନାହିଁ ବଧୁ ତ ଆପଣ କଣ କେମିତି ଆପଣ ନିଜ ପରିବାରକୁ ଆପଣ ଗ୍ରାମବାସୀକୁ କଣ ଉପଦେଶ ଦେବାକୁ ଚାହୁଁଚନ୍ତି ମୋତେ ବି କଣ ଉପଦେଶ ଦେବାକୁ ଚାହୁଁଚନ୍ତି।
ନାଇଁ ଶୁଣନ୍ତୁ ଯୋଉ ଆମର ଆସୁଛି ଏବେ ଯୋଉ ବାତ୍ୟା ଟେ ଆସୁଛି।
ଆଜ୍ଞା।
ଆପଣ ପ୍ରଥମେ ଘର ଭିତରେ ଆପଣ ରହିବେ।
ଆଜ୍ଞା।
ଘର ଭିତରୁ ବାହାରକୁ ବାହାରିବା ନାହିଁ।
ଆଜ୍ଞା।
ଆପଣଙ୍କ ଯୋଉ ଗାଈ ଅଛି, ଛେଳି ଅଛି, କୁକୁଡ଼ା ଯୋଉ ରଖିଛନ୍ତି, ତାକୁ ଆପଣ ଘର ଭିତରେ ପୁରା ସାଇତିକି ରଖିବେ।
ଆଜ୍ଞା।
ହେଲାକି। ତାଙ୍କୁ ବି ପଦାକୁ ଛାଡିବନି, କାହିଁକି ନା ପଦାକୁ ତ ଆପଣ ଛାଡି ଦଉଛନ୍ତି ଧର ଗାଈଟା ପଦାକୁ ପଳେଇ ଆଇଚି ଆପଣଙ୍କର ପବନ ଟା ହେଲା। ଗୋଟେ ଗଛ ଟା ପଇଲା। କି ଗୋଟେ ଉ ପାଣି ଆଇଲା, ବୁଝିପାରୁଛନ୍ତି ନା ନାଇଁ? ଗାଈଟା ଯଦି ଭାସିଯିବ, ଗାଈଟା ଯଦି ମରିଯିବ, ସେ ପାପଟା କାହାକୁ ଲାଗିବ?
ଆଜ୍ଞା, ଠିକ କଥା କହିଲେ। ଆଜ୍ଞା ଏଇଥିପ୍ରତି ମୁଁ ବହୁତ ଦା ଆଜ୍ଞା, ଏଥିପ୍ରତି ଧ୍ୟାନ ଦେବି। ବନ୍ଧୁ ଧନ୍ୟବାଦ ଆପଣ ଗୋଟେ ଭଲ କଥା କହିଲେ।
ଆପଣ ଘରୁ ବାହାରିବେନି ଆ ଯଦି ଆପଣଙ୍କର ଯେତିକ ସବୁ ମାନେ କାର୍ଯ୍ୟରେ ସବୁ ଯୋଉ ଜିନିଷ ଲାଗୁଚି ଦୈନିକ ଦିନ କାର୍ଯ୍ୟରେ ଆପଣଙ୍କର ଗ୍ୟାସ୍ ହଉ କି କାଠ ହଉ, ଆପଣଙ୍କର ଯୋଉ ମାନେ ଖାଇବା ପିଇବା ଜିନିଷ ଯାହାବି ହଉ ଆପଣ
କେ ଏସବୁ ଜିନିଷ, ଆଜ୍ଞା।
ହଁ ହଁ, ଚଳାଚଳ ପାଇଁ ମାନେ ଜୀବନରେ ଜାତୀୟ ଆପଣ ପନ୍ଦର ମାସେ ଦିନ ପନ୍ଦର ଦିନ କି ମାସେ ପାଇଁ ସେ ଜିନିଷ ଟାକୁ ଆପଣଙ୍କ ଘରେ ରଖନ୍ତୁ। ରଖିଦବା କାହିଁ କହିଲେ? ଯଦି ବାତ୍ୟା ଟା ହେଇଯିବ
ଆଜ୍ଞା, ଆଜ୍ଞା। ଠିକ୍ ଠିକ।
ହୁଁ ହୁଁ, ଯଦି ଆମର ଯଉ ମାର୍କେଟ ମାର୍କେଟ ସବୁ ବନ୍ଦ ବି ହେଇପାରେ।
ଆଜ୍ଞା।
ଗାଡ଼ି, ଘୋଡ଼ା ସବୁ ନ ଆସିପାରେ। ଗାଡ଼ି, ଘୋଡ଼ା ସବୁ ବନ୍ଦ ବି ହୋଇଇପାରେ। ବୁଝିପାରୁଛନ୍ତି ନା, ନାଇଁ? ଗାଡି ଘୋଡ ସବୁ ଯେତେ ଗାଡି ଘୋଡା ବନ୍ଦ ହେଇଗଲେ। ଆଉ ସିନା ଜିନିଷ ଟା ସିନା ଆସିଲେ
ଆମେ ପାଇବୁ, ଆଜ୍ଞା, ଠିକ୍ କହିଲେ ସାର୍।
ଯଦି ଯି ଆମେ କେ କି କରିେ ନା
ହ ବନ୍ଧୁ ବନ୍ଧୁ ଆ ଭଲ କଥା ତ ଆପଣ କ କହୁଛନ୍ତି। କିନ୍ତୁ ମୁଁ ଆଉ ଗୋଟେ କଥା କଥା ଜାଣିବାକୁ ଚାହୁଁଛି ଯୋଉ ବାତ୍ୟା ହେଲେ କ୍ଷତିଗ୍ରସ୍ତ ହଉଚି ଯେପରିକି ଗଛ ଆପଣ ଗୋଟେ ଗଛକୁ ଯତ୍ନ କରି ଲଗାଇଥିବେ, ବୁଝିଲେ ନା? ସେ ଗଛଟି ଭାଙ୍ଗି ଯାଉଚି। ସେଥିପ୍ରତି ବହୁତ ମନ ଦୁଃଖ ହଉଚି। ଯିଏ ଲଗାଇଛନ୍ତି ସିଏ ଜାଣିଛନ୍ତି। ଯେ ଆପଣ ତ ଗଛ ଲଗେଇଥିବେ ଯାହାହେଲେ
ଆଜ୍ଞା ଆଜ୍ଞା ଆଜ୍ଞା, ମୁଁ ବି ଲଗଉଛି ଗଛ। ଗଛ ବି ଲଗେଇବା ଗୋଟେ ଭଲ କଥା। ଆଉ ଆମର ବି ଗଛ ପୁରା ମାନେ ସମେତ ମାନେ ଯେତିକ ସବୁ ଅଛନ୍ତି ପିଲା ଅ ଅଛନ୍ତି। ସମସ୍ତକୁ ବି ମାନେ ଗଛ ଫଛ ଲଗେଇଲେ ସେଇଟା ଭଲ। ଆମ ପ୍ରକୃତି ପାଇଁ ବି ସେଇଟା ବି ଉପକାର। ହଁ ସେଇ ଉପକାର ଟା ବି ଭଲ, ବୁଝିପାରୁଚନ୍ତି ନା ନାଇଁ? ଗଛ ଟା ଗ ଗଛ ଲାଗି ଗଛ ଲାଗି ଆମର ଜୀବନ ଅଛି। ଯଦି ଆପଣ ଗୋଟେ ଜାଗାରେ ଗ ଗଛ ଟା ଲଗଉଛନ୍ତି ନା ବର୍ଷାଟା ବି ଠିକ ହବ। ଆଉ ଆପଣ ଜାଣିପାରୁଛନ୍ତି ଯୋଉ ଖରା ଦିନେ କଣ ପାଇଁ ବେଶୀ ଖରା ହଉଚି?
ହଁ ଠିକ କହିଲେ, ଗଛ ହଣ ହାଣି ଦଉଛନ୍ତି ବୋଲି ଆଜ୍ଞା।
ଗଛଟି ରହୁନି ବୋଲି ଆମର ଖରାଟି ବେଶୀ ହଉଛି, ନା? ଗରମ ହଉଚି, ହେଲା କି? ମୋ କହିଆ କଥା କି ଆପଣ ହଁ ଆପଣ ବି ଠିକ୍ ଶୁଣନ୍ତୁ ଟିକେ
ଆଜ୍ଞା ଆଜ୍ଞା। କହୁନାହାନ୍ତି କୁହନୁ ମୁଁ କହୁଚି ଆଜ୍ଞା ଆପଣଙ୍କୁ କି ଯୋଉ ଗଛ ଡାଲ୍ ହଁ ମୁଁ ଆଜ୍ଞା ଲଗଉଚି। ମୁଁ ବହୁତ୍ ଗଛ ଲଗାଇଚି ଆଜ୍ଞା। ଫଳ ଗଛ ଲାଗ୍
ଶୁଣନ୍ତୁ ଆ ଆପଣ ଦଘ୍ୟ ଦରକାରେ ଆପଣ ବି ଆପ୍
ତ ମୁଁ ଆପଣଙ୍କୁ ଜାଣିଆକୁ ଚାହୁଁଚି କିଛି କରି କିଛି କରିହେବ କି ବାତ୍ୟାରେ ଯେମିତି ମୋର ଗଛ ମୋର ଚାଷ କ୍ଷୟକ୍ଷତି ନ ହେବା ପାଇଁ
ନାଇଁ ଶୁଣନ୍ତୁ ସେଟା ତ ପ୍ରାକୃତିକ ଜିନିଷ ନା ମାନେ ତାକୁ ଆମେ ଅଟକେଇ ପାରିବାନି ହେଲା କିି ଯଦି ଏ ଗୋଟେ ପବନଟା ହଉଚି ତାହେଲେ ମଣିଷ ଭଗବାନଙ୍କ ଆଗରେ ମଣିଷ କିଛି କରିପାରିବ କି? ଆପଣ ନିଜେ କୁହନ୍ତୁ ମାନେ ଯେଦି ମାନେ ପ୍ରକୃତି ଅ ଶାନ୍ତ ରହିବ ଆପଣ କିଛି କରିପାରିବେନି ଜାଣିଚନ୍ତି ନା ନାଇଁ?
ହଁ ଠିକ୍ କହିଲେ ଆଜ୍ଞା।
ହୁଁ ହାଁ ସେଟା ଶୁଣନ୍ତୁ ସେଇଟା ଯଦି ହବ ସେଇଟା ତ ଆମେ ଅଟକେଇ ପାରିବାନି ନା? କିନ୍ତୁ ତାର ସମାଧାନ ବାଟ ଟା ଆମେ କରିପାରିବା। ବୁଝିପାରୁଚନ୍ତି ନା ନାଇଁ? ହୁଁ ହୁଁ ହୁଁ। ସମାଧାନ ବାଟଟା ହଉଚି କି ମୁଁ ଯୋଉ ଆପଣଙ୍କୁ ଯେମିତି କହୁଥିଲି ଇଁ ଘରେ ରହିବା ଖରୁ ପଦାକୁ ଭାଆରିବାନି ଘରେ ସବୁ ଜିନିଷ କୁ ଆପଣଙ୍କ ଯୋଉ ଜିନିଷ ଯୋଉ ଦୈନନ୍ଦିନ ଜିନିଷ ସବୁ ଆପଣ ଯୋଉସ୍ ରଖିବାକୁ ମାନେ ଧର ଆପଣଙ୍କର ହଉ ଯୋଉ ଜିନିଷଟା ହଉ ଖାଇବା ଜିନିଷଟା ହଉ ଆପଣ ନ ଖାଇକି କଁ ବଞ୍ଚି ପାରିବେ କି? ଆପଣଙ୍କ ଖାଇବାକୁ ହିଁ ପଡ଼ିବ ନା? ବୁଝିପାରୁଚନ୍ତି ନା ନାଇଁ ଆପଣଙ୍କୁ ଯାହା ବିି ହେଲେ ଖାଇବାକୁ ପଡ଼ିବ ଯେଦି ନ ଖାଇଲେ ଆପଣ ଖାଇବା ବିନା କିଏ ବଞ୍ଚିବ ଖାଇ ନା ହା ଖାଇବା ଶୁଣନ୍ତୁ ଖାଇବା ବିନା କେହି ରହିପାରିବେନି ଯେଉ କୌଣସି ପ୍ରାଣୀ ହଉ ତାକୁ ଖାଇବାଟା ହିଁ ଖାଦ୍ୟ ଟା ହିଁ ନିହାତି ଦରକାର୍। ଜାଣିଲେ ନା ଯେମତି ନଖାଇବେ ଯୋଉଠି ଗୋଟେ ଜିନିଷ ଟା ଧର ଗୋଟେ ପଶୁ ହଉ କି ଗୋଟେ ମଣିଷ ହଉ ଜାଣଲା ନା ବନ୍ଧୁ ହଁ ଜିନିଷ ଟା ଯେଦି ନ ଖାଇବ ଆପଣ ବି ହୁଅନ୍ତୁ ଆପଣ ଯେଦି ଗୋଟେ ଜିନଷ ନ ଖାଇଲେ
ବନ୍ଧୁ ଆଜ୍ଞ୍ ଆଜ୍ଞା ନା ନା ବନ୍ଧୁ ଆପଣ ଭୋଉତ୍ ଭଲ କଥା ଜଣାଉଚନ୍ତି ବନ୍ଧୁ ମତେ ଟିକେ ଘରେ ଡାକ୍ କୁଚନ୍ତି ଆପଣ ଉପଦେଶ ପାଇଁ ଧନ୍ୟବାଦ ହେଲା ପରେ ନା ବନ୍ଧୁ ନିଶ୍ଚୟ କଥା ହବା।
ଆଜ୍ଞା ଆଜ୍ଞା।
ଧନ୍ୟବାଦ୍।